ହ୍ୟା
ହୁଁ
ହ୍ୟାଲୋ।
କଣ କରୁଛ?
ହ୍ୟାଲୋ।
ହ୍ୟାଲୋ।
ହ୍ୟାଲୋ।
ହ୍ୟାଲୋ
ହୁଁ କଣ କରୁଛ କଣ କରୁଛ?
ଏ ବସି ଆଉ।
ହୁଁ
କଣ କରୁଛ?
ଏଇଠି ଛାତପୁରରେ ବସିଛି ମୁଁ କହିଲି ଦି ଦିନ ହେଲା କଣ ବାହାରି ବ୍ୟସ୍ତ।
ହଁ ବୋହୁ ସେତେବେଳେ ହଁ।
ହୁଁ।
ହୁଁ ମା ବୋହୁତ ଟିକେ ବି ମୁଁ ମାନେ ବୋ କାଲିବା କଲ୍ କରିଥିଲି।
କହିଲି ବ୍ୟସ୍ତ ରହୁଚ ବେଶୀ ନା ତମେ ଏବେ ଦି ଦିନ ହେଲା।
କଲେଜରେ ସେ କାମ ପଡୁଚି ତ ସେଇଥିପାଇଁ।
କେତିଟାରେ କଣ ଡିଉଟୁରୁ ଆସିଲ?
ଆ ତିନିଟା ଆଉ କେତିଟା ବେଳୁ ଆଇଚି ଆଜି, ଆଜି ଦିଇଟା ବେଳୁକୁ ଆସି
ଦିଇଟା ପରେ ଆସିକି ଘରେ କଣ କରୁଚ କଣ?
ମୁଁ ତ ଗ ନାଇଁ ନାଇଁ ଗାଁ ଆଜି ଆସିଲିଣିଭାରି ଗାଁକୁ।
ଆସିକି ଖାଇକି ତ ଆଜି ଆସିକି ଶୋଇ ପଡିଥିଲି ଆଉ।
ଅଁ। ହଁ ଲେଇକି ଆସୁଥୁବ ଶୋଇ ପଡୁଥୁବ।
ହଁ।
ଆ ଇଭିନିଂରେ କଣ କରୁଚମ?
କଣ କହିଲ ବସିଚି।
କହିଲି ଇଭିନିଂରେ କଣ କରୁଚ?
ଇଭିନିଂରେ କିଛି ନାହିଁ ଆଜି ଶୋଇପଡିଥିଲି ଉଠିକି ମନ୍ଦିର ଗଲି। ତାପରେ ଆସିକି ଏଠି ରୁମରେ ବସିଚି ଆଉ।
ଆଜି କୋଉ ଖୁସିରେ ମନ୍ଦିର ଯାଇଥିଲେ ଇଭିନିଂରେ ପୁଣି।
ଏଇ ଜଗନ୍ନାଥ ମନ୍ଦିର ଯାଇଥିଲୁ। ତାପରେ ଶିବଙ୍କ ମନ୍ଦିର ଗଲୁ ଏମତି ଆଉ।
କଣ କାହାର ବଡେ ଫଡେ ଅଛି ନା
ହଁ ନା ଆଜି ଏକାଦଶି ନା ସେଥିପାଇଁ।
ଆଉ ମୁଁ ଖାଇଥିଲି ଭାତ ଆଉ ଆଜ୍ଞା ହଁ ଭାତ ପକୁଡି ବନାଏ ପଖାଳ ଭାତ ପକୁଡି। ଆଉ କଣକି ଆଉ ଟମାଟ ଫମାଟ ସାଗ, ପାମ୍ପଡ‌ ଆଉ ଗୋଟେ ସ ସୁଖା ସନ୍ତୁଳା ଭଳିଆ।
ଆଉ ଉଁ ଘରେ କଥା ହେଇଥିଲ? ମୁଁ ଏଇଠି ଭାତ, ଡାଲି, ଭଜା ଭଜି ହେଇଥିଲା ବଡି ଭଜା ପାମ୍ପଡ
ହଁ। ଆଚ୍ଛା ମାମା
ଟିଭି ଦେଖୁଚି ଆଉ କଣ କାମ ସିରିଏଲ୍ ଦେଖିବ ଏନେ।
ହୁଁ ହୁଁ।
ସେ ନଅଟା ସାଢେ ନଟା ଯାଁକେ ଛଅଟାରୁ ନଅଟା ସାଢେ ନଅଟା ଯାଁକେ ଟିଭି ମୁହଁରୁ ଉଠିବନି ଏନେ।
ହଁ।
ଗାଁ ଗହଳି ଲେଡିଜ ମାନଙ୍କର ଆଉ କଣ କାମ କି।
ହୁଁ ହୁଁ ହୁଁ।
ତମେ କିଛି ସିରିଏଲ୍ ଦେଖ?
ନା ନାଁ। ମୁଁ ଖାଲି ଗୋଟେ ସିରିଏଲ ଦେଖେ ଆ ଗୋଟେ ଝିଲି ଓଡିଆ ସିରିଏଲ ଲାଗୁଥିଲା ସେଇ ସିରିଏଲ ନା ଟିକେ ଦେଖ
ହଁ ହିନ୍ଦୀ ହିନ୍ଦୀ ସିରିଏଲ୍ ଦେଖନୀ
କଁ କଇଲ ହିନ୍ଦୀ ହଁ ମୁଁ ହିନ୍ଦୀ ଆ ଗୁରୁ ଆଁ ଆଗୁରୁ ଦେଖୁଥିଲି ହିନ୍ଦୀ ସିରିଏଲେ ଏମତି କଁକଁ ବାହାରିଚି କୁଣ୍ଡୁଲି ଭାଗ ଏ ଟିକେ ଦେଖିଦିଏ ଆଉ ହଁ ଏବେ ଏବେ ଏବେ ଦେଖିଦିଏ
ମୁଁ ବି ଆଗରେ ହିନ୍ଦୀ ସିରିଏଲ ଲେଖୁଥିଲି ମ୍ୟାଚୋର ହେଲା ପରେ ଆଉ ହେ ଟାଇମ କାଇଁ ଫଡା ଦେଖିବା ପାଇଁ
ହୁଁ
ରୁମେଟ୍ ସବୁ ପଳେଇ ଆସିଲାଣି
ହୁଁ ହୁଁ ସେ ସମସ୍ତେ ରୋଷେଇ କରୁଛନ୍ତି ଆଉ ହୁଁ
କଁ ରୋଷେଇ ହଉଚି ଆଜି?
ଆଜ୍ଞା ପୁରୀ ବନେଇଚି ଆଉ ସୋଲେଇ ଆଉ ପୋପା ବନେଇକି ଖାଇବ ଆଉ।
ହଁ ରାତିରେ ଡେଲି ପୁରୀକି ଛୋଲେ ଖାଇ ଦଉଚ ଆଉ।
ଉ ହୁଁ ହୁଁ ଛୋଲେ ନୁହେଁମ ମଟର ତରକାରୀ ବନାହେଇଥିଲା ମଟର ଦରକାର ଆଳୁ ଦରକାର ଖାଲି ଆଳୁ ଦରକାର
ଆଳୁ ଝୋଳ ନା ଆଳୁ କସ?
ହଁ ଆଳୁ କଷା ଗୁଡା ଯେ ଝୋଳ କରିକି
ହୁଁ ତମେ ବନାଅନି?
ହଁ ମୁଁ ବନାଏ ଆଉ କିଏ ବନେଇବ
ତମେ ରୁମେଟ ବନଉଛନ୍ତି ବୋଲି କହୁଚ
ସିଏ ମୁଁ ସାଙ୍ଗରେ ବନଉଚୁ ଆଉ।
ହୁଁ ଆଉ ଗାଁକୁ ରଜକୁ କେବେ ଯିବ?
ଚଉଦ ତାରିଖରେ ମୁଁ ଯିବି ଭାବୁଛି ତେର ତାରିଖିରେ କି ଚଉଦରେ ଆଉ।
ଛୁଟି ବା କାଲିଠୁ ଅଛି ବୋଲି କହୁଥିଲ
କାଲି କଲେଜ ଯିବି କଲେଜରେ ଆସିଲେ ଯାଇ ଛୁଟି ଆଉ।
ହଁ କାଲି ଆଜି ଆଜି ଏଗାର ବୋଧେ?
ହଁ
ଆଁ ଆଜିତ ଏଗାର କାଲି ବାରରେ ବାରରେ ଯିବ ନା ଚଉଦରେ ଯିବ?
ନାନା ବାରରେ କଲେଜ ତ ଯିବୁନା ତେର ଛାଡିକି ଆଁ ଚଉ ଦରେ ତେରରେ ବି କଲେଜ ଅଛି କିନ୍ତୁ ସାଡୁ ସାଡୁ ଯିବା ପାଇଁ ଏ କିଏ ହାଡୁ ହାଡୁ ଯିବ
ଏଇଠି କଣ କେତେ କଣ ପିଲା ଯାଉଛନ୍ତି?
କୋଉଠି?
ମୋ କଲେଜ କୁ କେତେ କଣ ପିଲା ଯାଉଛନ୍ତି?
କଲେଜକୁୁ ଉଁ ହାଲୋ କଲେଜକୁ ପିଲା ହଉଛନ୍ତି ଶହେ ଦେଢ ଭଳି ହେଲା ଦେଢଶହ ଭଳି ଥିଲା।
ସେଠି କଣ ଶିଖଉଛନ୍ତି କଣ କଣ କଣ କଣ ଶିଖଉଛନ୍ତି?
ସେଠି ହୋଟେଲ ମ୍ୟାନେଜମେଣ୍ଟ ପଢୁଛନ୍ତି।
ଖାଲି ପଢୁଛନ୍ତି କାମ କିଛି ଶିଖା ହାଉନି।
ପ୍ରାକ୍ଟିକାଲରେ କାମ ଶିଖାଉଛି।
ରହୁଥିବ ନା।
ହଁ ପ୍ରାକ୍ଟିକାଲରେ ସମଜରେ ଯେମିତି ତମ ଗ୍ରଜୁଏସନ ଯେମିତି କରୁ ସେଇଟା ହଉଛି ଡିଗ୍ରୀ ୟୁନିସିଟି ଅଣ୍ଡର ଡିଗ୍ରୀ ୟନିସି ଅଣ୍ଡରେ। ସେଇଟା ଯେମିତି ସେଇଟାତି ପିତାଙ୍କ ସେମ।
ହୁଁ କେତେ ଇଗର କଣ?
ଚାରି ବର୍ଷ ଦୁଇ ଲକ୍ଷ ଚାଳିଶ। ହଁ ଦୁଇ ଲକ୍ଷ ଚାଳିଶ ହଜାର।
ହଁ।
ନା ଡିଗ୍ରୀ ପାଇଁ ଭୁବନେଶର ସ୍ ହୋଟେଲ ମାନେଜ।
ହୁଁ।
ହୁଁ।
ହଁ ଜବ୍ ପାଇଁ ସ୍କୋପ୍ ଦେଉଛି?
ହଁ ହଁ ବହୁତ ଅଛି। ମାନେ ତମେ ସେଠି ପାଠ ପଢିବ ବର୍ଷେ କ ପଢିବ ହେଲା। ତାପରେ ଆଉ ତ କଣ ସବୁ ଆଉ ଯୋଉ ସେଇଠ, ଆ କିନଷ
ହୁଁ।
ଆଉ ଦି ତିନି ବର୍ଷ ଯିବ ମାନେ ଆ ମାନେ ତମ ତମେ ଯ ଚାାର ବର୍ଷ ପାଠ ପଢିପାର ଚାରି ବର୍ଷ ପାଠ ପଢି ପାରିବ ଆଉ ରହିକି। ଯଦ ତମେ ଯଦି ପାଠ ନ ଇଛା ନା ଯୋଉ ବର୍ଷେ ଆଉ ଆଉ ବାକ ଦେଖ
ବାରୋ
ଓ ଦିନ କରିବ କେତେ ଟନ୍ରେ କରିବୁ। ତମେ ତମର ଯୋଉ ସାର୍ଙ୍କୁ କଥା କି ସାର୍ ନେଇକି ତମକୁ ରଖିବା ମାନେ
ହୁଁ ହୁଁ ହୁଁ ହୁଁ।
ହଙ୍କ
ହୁଁ।
ହୁଁ।
କିଛି ସ୍କଲରସିପ ତାର ରହୁଛି ନା କଲେଜରେ ସ୍କଲରସିପ ରହୁନି।
ସ୍କଲାରସିପ ଯୋଉ ମାନଙ୍କର
ଏଟି ନା କଣ? ଏ ଏସ୍ ଟି ମାନଙ୍କ ରହୁଛି ନା ଅଲ ଟୋଟାଲ ରହୁଛି।
କଣ?
ମୁଁ କହିଲି ସ୍କଲରସିପ୍ ଟା ଏସ୍ଏସ୍ ଟି ମାନଙ୍କର ରହୁଛି ନା ଅଲ ଟୋଟାଲ ରହୁଛି।
ଖାଲି ଶଷ୍ ପିଲାଙ୍କର ତାଙ୍କର ଆସଛି ପଚାଶ ହଜାର ଭଳି ଆସୁଛି ଆଉ। ବର୍ଷକ ବର୍ଷକ ପଚାଶ ହେଯଏ
ହଉ ତାହେଲେ ତାଙ୍କ ଏଇ ବର୍ଷକୁ କେତେ କଣ ଆଡମିସନ ଫିସ୍ ନେଉଛନ୍ତି।
ଆଡମିସନ ମାନେ ବର୍ଷକୁୁ? ତାଙ୍କର ଯଦି ତ କହୁଛୁ ନା ତାଙ୍କର ଯଦି ଜେନେରାଲ ସ ଓ ବି ସି। ହେଲା ତା ଜଣଙ୍କର ଦିଇ ଲକ୍ଷ ଚାଳିଶି ତମେ ଆସି ତାଙ୍କ ସାଙ୍ଗେ କଥା ହେଇଯିବ ଦି ଲକ୍ଷ କୋଡିଏ ଭଲିଆ ଏମିତି ନେବେ। ଯଦି ଏଇଟା ଡିଗ୍ରୀ ଟା ଆଉ ଡିପ୍ଲୋମା ଯଦି କରିବ। ତାହେଲେ ଲକ୍ଷେ ଚାଳିଶି ହେଲା ସେଟା ହଉଛି ତିନି ବର୍ଷ। ଆଉ ଆ ଯଦି ତମେ ବି ପା ସେ ମାନେ ଅଠର ମନ୍ଥ ଯୋଉଟା ଅଛି। ସେଇଟା କରିବ ସେଟା ତମକୁ ପଚାଶ ପଇଁଚାଳିଶି ଭଲିଆ ପଡିବ ଆଉ ସେ ସେଇଟା ଟିକେ କେଲେ ମତେ ବେ ଆଉ ଯୋଉ ମାନେ ଆଉ ଯୋଉ ପିଲାମାନଙ୍କର ଏସି ଏସ୍ଟି ପିଲା ଯୋଉମାନେ ତାଙ୍କ ମାନଙ୍କର ପାଇଁ ଏଟା ପଢାହଉଛି। ଖାଲି ସେ ଖାଲି ତାଙ୍କ ୟୁନିଫର୍ମ ପଇସା ଟା ଦେବେ ଆଉ ଯେତେବେଳେ ଫର୍ମ ଫିଲପ ହବ ହଜାର ଦି ହଜାର ଏମିତି ଦେବେ ସେତିକି ଆଉ କିଛି ପଇସା ଦବାର ନାହିଁ।
ହଁ ମୁଁ ମୋ ସାଙ୍ଗସାଥି ହେଲେ ଏସି ଏସ୍ଟି ପିଲ ଗୁଡା କଣ ଏମ୍ ବି ବି କରୁଛନ୍ତି ଭୁବନେଶ୍ଵର ରେ ଫ୍ରିରୀ ରେ କରୁଛନ୍ତି। ଆ ସ୍କୋଲାରସିପ୍ ଗୁଡା ଅଧିକ ରହିଯାଉଛି ତ।
ହୁଁ ହୁଁ। ସ୍କୋଲାରସିପ୍ ରହିଲେ ବେଟର ସ୍କୋଲାରସିପ୍ ସେଇଥିପାଇଁ ସେମାନେ ସେ ମାନେ ପଢିବା ପାଇଁ ଇଣ୍ଟ୍ରେଷ୍ଟେ ହେବେନା ଆଉ କେମିତି। କହିଲା
ହୋଟେଲ ମ୍ୟାନେଜମେଣ୍ଟ ଠିକ୍ ହୋଟେଲ ମ୍ୟାନେଜମେଣ୍ଟ ଠିକ୍ ଜବ୍ ମିଲିଯିବ ଆରାମସେ।
ହଁ ପା ଜବ୍ ମିଲିଜିବ ହଁ। ଯଦି ତମେ ଯୋଉଠି ଚାହିଁବ ସେଇଠି ଜବ୍ କରିପାରିବ ପାଠ ବି ପଢିପାରିବ ସବୁ।
ହୁଁ।
ସେଇଆ ଆଉ ଖାଇବସିଲଣି?
ନାଁ ମୁଁ ଖାଇନି ନଅଟା ସାଢ଼େ ନଅଟା ପରେ ଖାଇବି ଆଉ। ନାଁ ମୋ ସିରିଏଲ୍ ଦେଖା ତାହେଲେ ତାପରେ ଖାଇବାକୁ ଡାକିବ ତାହେଲେ ଯାଇକି ଖାଇବି ଆଉ।
ହୁଁ ହୁଁ ତମ ବାବା?
ହଁ ବାବା ଏଇଠି ଦାଣ୍ଡ ପଟେ ବସିଛନ୍ତି ରୋଡ ସାଇଡ୍ ଘର ଦାଣ୍ଡ କହିଲେ ଦାଣ୍ଡ ପଟେ ବସିଛନ୍ତି ମ।
ହୁଁ ହୁଁ ହଉ।
ହୁଁ। ହଁ ମୁଁ ଏଇ ରୋଡ ସାଇଡ ଘରକୁ ବସିବା କଥା ଦାଣ୍ଡ ପଟେ ହ ହଉ ରଖୁଛି।
ହୁଁ ହୁଁ।
ହୁଁ।